ହାଲୋ।
ହଁ କୁହନ୍ତୁ।
କଣ ଖୋଜୁଛ?
ହଁ ଏବେ ରୁଟି ବନେଇବା ପାଇଁ ଆସିବେ।
ଓହୋ ରୁଟି ଆଉ କଣ ରୁଟି ଆଉ କଣ?
ରୁଟି କି ମିକ୍ସ ତରକାରୀ ତରକାରୀ ଟା ବନେଇ ଦେଇଥାଏ ଜଲ୍ଦି ସନ୍ଧ୍ୟା ହେ ସାରିଲା ପରେ ପରେ।
ହଁ ହଁ।
ଅଟା ଟିକେ ଚକଡିକିନା ରଖିଦେଇଥାଏ ପିଲାମାନେ ପାଠ ପଢି ସାରିଲା ପରେ ଆସିଲେ ରୁଟି ସାଙ୍ଗେ ସାଙ୍ଗ ବନେଇ ଦେଇକିନା ଛୁଆଙ୍କୁ ଆଗ ଦେଇଦିଏ ତାପରେ ସେଇଠୁ ବଡ଼ ମଣିଷମାନ ଦିଏ ଆକାଳେ ଶୋଇପଡ଼ି
ହଁ।
ଆଉ କଣ କରୁଥିଲେ?
ନାଇଁ ଏଇଠି ରୋଷେଇ ସାରିକି ଟିକେ ବସିଲେ ତ ଆ ଆପଣଙ୍କ ମେସେଜ ଦେଖିକି କଲ କଲେ ଆଉ।
ହଁ ହଁ କହିଲି ଘରେ ସବୁ କିଏ କିଏ ଅଛନ୍ତି?
ହଁ ମନୁ।
ହେଲେ ଘରେ ସବୁ କିଏ କିଏ ଅଛନ୍ତି କିଏ ପାଟି ଶୁଭୁଛି।
ହଁ ଘରେ ସମସ୍ତେ ଅଛନ୍ତି ଏଇ ଛୁଆ ମାନେ ଅଛନ୍ତି ତ ସେମାନେ ହେ ଲାଇନ୍ କଟି ଯାଇଛି ତ ଏ ପାଟି କରସନି।
ଓହୋ ଲାଇନ୍ କଟିଛି ହଁ ଏବେ ତ ଆମର ଆଜି ଦିନରେ ଲାଇନ ଏମତି ଅପଡାଉନ ଅପଡାଉନ ବର୍ଷା ହେଲା ତ
ହଁ।
ଅପ୍ଡାଉନ୍ ଅପ୍ଡାଉନବେ ମାନେ ସାତଟା ପରେ ଜାଣ ଲାଇନ ଟା ପୁରା କନଷ୍ଟାଣ୍ଟ ଅଛି।
ଓହୋ ନାଇଁ ଆମର ଏବେ କଟିଗଲା।
ଓହୋ ଆଉ ରୋଷେଇ?
ରୋଷେଇ ପକୋଡି ଛାଣିଛି ଆଉ ମଟର ତରକାରୀ କରିଛି ଆଉ
ରାତିରେ ସମସ୍ତେ ରୁଟି।
ରୁଟି ଆଜି ହେଇନାହିଁ ଆଜି ପପୋଡି କରିଦେଇଛି ତ
ଓହୋ ପକୋଡ଼ିକି ସେ ମଟର ତରକାରୀରେ ଖାଇବେ।
ହଁ ପକୁଡି ତରକାରୀ ଯିଏ ଖାଇବ ନହେଲେ ଭାତ ଯାହା ଯିଏ ଯାହା ଖାଇବେ ଆଉ।
ଉଁ ହୋ।
ହଁ। ଆଉ ବର୍ଷା ତ ଆଜି ଜୋର ହେଇଛି ଭୋରୁ ହେଲା ଯେ ଦି ପରେ ଯାଇ ଛାଡିଲା
ଆଉ ପିଲା ପୁଅ ଝିଅ କଣ ତମର?
ମୋର ଗୋଟଏ ପୁଅ ଦି ବର୍ଷ ଆଠ ମାସର।
ଓହୋ ଦୁଇ ବର୍ଷ ଆଠ ମାସ ଛୋଟ ପୁଅ ଟିକେ ଆଉ ତାକୁ ଏଇନେ ଟିକେ କି ମାନେ ତା ପ୍ରତି ଟିକିେ ଦାୟିତ୍ୱ ନେବା ପାଇଁ ବେଶି ପୁଥିବ ଟାଇମ୍ ଟାଇମେ ଛୋଟ ପିଲା
ଦାଇ ତୁ ବୋଲିକି ଭାରି ଦୁଷ୍ଟ ହଉଛି ତ ମାଡ ଆଜି ସକାଳେ ବହୁତ ମାଡ଼ ଖାଇଛି।
ଏଇ ମା ଏଇ ଛୋଟ ପିଲାକୁ ତମେ ମାରିଲ କେମିତି ଯେ
ଆଉ କଣ କରିବୁ? କହିଲ ଦେଖିବା ମାନେ ଟିକେ ଯାହାବି ହେଲେ ଡର ରଖିବନି ମାନେ ଖାଲି ତ ପାଣିକି ଦଉଡୁଛି। ସେଇଠୁ ଆଉ ଗୋଟେ ଛୋଟ ପୁଅ ଅଛି ସିଏ ତା ସାଙ୍ଗେ ଖାଲି ଇଜିରି ବିଜଜିରି ହେଇକି ଖାଲି ଲାଗେ। ହେଲା ଲାଗିବ ଆ ଯେତେ ମନା କଲେ ସେ ଶୁଣିବ ନାହା ଶୁଣିବାର ନାାଇଁ ନା କିଛି ନାଇଁ ତମ ଯେତେ ବଡ କାଟି କରୁଛ ସେ ଜମା
ପିଲା ଲୋକ ବଣ ମଣିଷ ଜାଣି ପାରୁନାହାନ୍ତି। ସେ ଛୋଟିଆ ଛୁଆଟି କଣ ଜାଣିବ?
ଆଉ ମୁଁ ବା ଏବେ ବା ଏବେ ସିଏ ମତେ ଟିକେ ଡରିଲା।
ଓ ହୋ।
ହଁ ନହେଲେ ଭାରି ମାନେ ଦୁଷ୍ଟ ହଉଛି କି ମାନେ ବିଚକ୍ଷଣ ବା ଦୁଷ୍ଟ
ହଁ ନାଇ ହେତେବେଳେ ପିଲାମାନେ କଣ କହିଲେ ମାନେ ନା ହେତେବେଳେ କହୁଛି ଯେତେବେଳେ ଆମ ସମୟ କି ଆମ ପର ଜେନେରେସନ୍ ମାନଙ୍କ କଥା କହୁଛି। ମାନେ ଏତେ ଛୁଆ ଆମକୁ ଯାହା ଯୋଉଠି ବସା ହଉଥିଲା ଦଉଥିଲେ ଆମକୁ ଖାଇବା ପାଇଁ ଆମେ ସେଇଠି ଗୋଟେ। ଆଜିକା ପିଲା ବହୁତ୍ ଚଲାଖ୍ ଭଲ ମାନେ ଡେଭଲପ୍ ତାଙ୍କର। ତାଙ୍କ ମାଇଣ୍ଡ ସବୁ ଉନ୍ନତ ବହୁତ ଉନ୍ନତ ପାଠୁଆ ଚାଲାକେ ସବୁଥିରେ ଭଲ ପ୍ୟାଲେପ୍ ପିଲା ପୁରା ଟ୍ୟାଲେଣ୍ଟ ପିଲା ଆଜିିକାଲିକା ପିଲା। ଉ ହୁଁ ହୁଁ ହୁଁ ଆଉ ଘରେ ଆଉ ସବୁ କିଏ ଅଛନ୍ତି?
ହଁ ଘରେ ଶାଶୁ ଶଶୁର ଆଉ ମୋ ହଜବେଣ୍ଡ୍ ମୁଁ। ଆଉ ମୋ ପୁଅ ଆଉ ଦିଅର ତ ଅଛି ସେ ତାଙ୍କର ତ ବାହାଘର ହେଇନି ଆଉ।
ଓହୋ।
ଝିଅ ତ ଖୋଜା ଚାଲିଛି ଝିଅ ତ ମିଳୁନାହାନ୍ତି ଆଉ।
ଆଜିକା ଡେଟ୍ ରେ ମାନେ ଏତେବେଳେ ଯ ମାନେ ଝିଅ ପୁଅ ଥିଲେ ଝିଅ ମାନେ ଅଛନ୍ତି ଅଧିକା ଲାଗୁଥିଲା ଖୋଜା ହଉଥିଲା ହଁ ଭଲ ପୁଅଟେ ଭଲ ପୁଅଟେ ମାନେ ଆଜିକା ଡେଟ ରେ ମାନେ ଝିଅ ଖୋଜା ହଉଛି। ଝିଅ ଆଉ ଯାହାକୁ ଶୁଣିବ ମୋ ଆମ ମାନେ ମୋ ରିଶ୍ତେଦାର ଦି ତିନି ଜଣ ମତେ ଝିଅଟେ ଖୋଜିଦେ ଝିଅ ଟେ ଖୋଜିଦେ। ଆ ସେି ଇଏ କମ କହିବା ଝିଅଟେ ମୁଁ କୋଉଠୁ ଖୋଜିବି। ଆଉ ଯେ ଗୋଟେ ଝିଅ ଆଜିକାଲି ମିଳିବାକୁ ବହୁତ କମ୍ ପୁଅ ଅଛନ୍ତି ଝିଅ ମିଳୁନାହାନ୍ତି।
ହଁ।
ଆଉ କେ ବର୍ଷ ରଜ କେମିତି କଟେଇଲେ?
କଣ କହିଲ।?
କହିଲେ ଏ ବର୍ଷ ରଜ କେମିତି କଟେଇଲେ?
ହଁ ରଜ ହେଇଛିି ମହୋତ୍ସବ ପଡ଼ିଥିଲା ଦେଖିବାକୁ ଯାଇଥିଲେ। ଆଉ ହଁ ଦେଖିବାକୁ ଯାଇଥିଲୁ। ଆ ଯେ ଏଇ ଘଣ୍ଟାକରେ ଆସିଲୁ ହେରି କେତେ ଗୁଳୁ ଗୁଳି ହଉଥାଏ ରଜ ବେଳେ।
ହଁ ହଁ ରଜ ସମୟ ଟା ତ ଗୁଳୁଗୁଳି ଟାଇମ ଟା ଆଉ।
ହଁ ଆଉ ଯାଇକିରି ଆସିବା କଥା ଘଣ୍ଟାକେରେ। ଆଉ କୁଆଡ଼େ ଯାଇନୁ ନା କିଛି ନାଇଁ।
ଆ ପିଠାପଣା ରଜରେ ସେ ମୋର ଏଇଠି ପାଖରେ ଆମର ମୁଁ ଯାଏ ଏଠିକି ଧଉଳି ପାହାଡ଼ରେ ଯୋଉ ପଡେ ରଜ ମହୋତ୍ସବ ଭୁବନେଶ୍ୱର ଯାଏ ଦେଖିବା ପାଇଁ।
ହଁ ହଁ।
କିନ୍ତୁ ଏ ବର୍ଷ ଆଉ ଯାଇ ହେଲାନି ଏଇଠି ଆମର ପାଖରେ ରଞ୍ଜ ଜାଗୁଳୁ ବୋଲି ଗୋଟେ ଅଛି ଗାଁ ଟେ ସିଏ ପଣସ ଯାତ୍ରା ସେ ଏଠି ସବୁ ବର୍ଷ ମୁଁ ଦେଖେ ଫେସବୁକ୍ ରେ ପଣସ ଯାତ୍ରା ବହୁତ୍ ପ୍ରକାର ପଣସ ଭେରାଇଟି। ଆଉ ମନ୍ଦିର ତ ଇଛା ହୁଏ ଯାଇ ହୁଏନି କିନ୍ତୁ ଏ ବର୍ଷ ବାପ ଘରେ ଥିଲି ରଜରେ ତ
ହଁ ହଁ।
ଆଉ। ଏ ହେଠୁ କହି କୁହା କିନା ସେମାନଙ୍କ ସାଙ୍ଗରେ ପଳେଇଲି ଟିକେ ଦେଖିବା ପାଇଁ ରଜାଗୋଳ ପଣସ ଯାତ୍ରା ଆଉ।
ହ
ଭାରି ଭଲ ମନ୍ଦିରଟି ଅଛି ଏ ଯୋଉ ଅଲେଖ ମହିମାଙ୍କର ଶୂନ୍ୟ ମନ୍ଦିର। ଭଲ ଜାଗା ଅତି ସୁନ୍ଦର ଜାଗା ଭଲ ଲାଗିଲା।
ଓହୋ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ଉଁ ମୋ ମିଷ୍ଟର ମୋର ତିନି ଜଣ ପୁତୁରା ଆଉ ଶାଶୁ ମା ଥିଲେ ଯେ ଶାଶୁ ମା ସେ ଆମ ସାନ ଅପା ଡାକିକିନା ନେଇଛନ୍ତି ଦି ଦିନ ହେଲା। ମୋର ପୁଅ ଝିଅ ଦୁଇଟା ଏମିତି ଆଉ।
ଓହୋ ହ ଆପଣ ପୁଅ ଝିଅ ପଢୁଛନ୍ତି
ହଁ ମୋ ଝିଅ ପଢ଼ୁଛି ସେଭେନ୍ଥ ମୋ ପୁଅ ପଢୁଛି ଫିଫଥ ପଢ଼ୁଛି
ଓହୋ
ଏଇ ଛୁଆ ମାନଙ୍କ ତ ତାଙ୍କ ମୋ ସମୟ ସବୁତକ ଯାଉଛି ପିଲାମାନଙ୍କ ପଛରେ ସକାଳୁ ଉଠିଲେ ତାଙ୍କ ମାନ ପୁଣି ଚାରିଟା ନଉଣୁ ଶୀଘ୍ର ଛୁଆ ମାନଙ୍କୁ ଟିକେ ଶୀଘ୍ର ଉଠାଅ ତାଙ୍କ ଟିଉସନ ଯିବେ ପୁଣି ରୋଷେ- ଯିଏ ହଁ ଆଉ ପୁଣି ଏଠୁ ସମୟ ଛୁଆଙ୍କୁ ଶୀଘ୍ର ଉଠାଇଲେ କଣ ଖାଇସାରିଲେ ସେ ସ୍କୁଲୁ ଆସୁଛନ୍ତି ଏବେ ତାଙ୍କର ସକାଳଟା କ୍ଲାସ ହଉ ଗୁଳୁ ଗୋଳି ଲାଗି ଗମେଣ୍ଟ- ମୋର ଡିକ୍ଲାର କରିଦେଇଛି ନା ସାଢେ ଛଅରୁ ସାଢେ ଦଶ
ହଁ ହଁ ହଁ
ଏଗାରଟା ଛୁଆସୁଛନ୍ତି ଖାଇ ପିଇକିନା ପୁଣି ସେ ତାଙ୍କର ଟିକେ ଯାହେଲେ ଆସିଲେ ଆଉ ସାଙ୍ଗେ ସାଙ୍ଗେ ପଢିବେ କି? ଖାଇ ଦେଇକିନା ଫୁଣି ଗାଧେଇ ଗାଧେଇକି ନା ପୁଣି ସାଢେ ଗୋଟେ ଦିଟା ଭିତରେ ଉଠି ପଡିବେ ଦିଇଟାରୁ ସାଢେ ତିନିଟା ଚାରିଟା ପର୍ଯ୍ୟନ୍ତ ଟ୍ୟାକ୍ସ ଯାହା ଥିବ ବସି ସ୍କୁଲ ଟିଉସନ ଟ୍ୟାକ୍ସ କରିବେ ତାଙ୍କ ପାଖରେ ମୁଁ ଟିକେ ପୁଣି ନ ବସିଲେ ବସିବା ପାଇଁ ପଡିବ ଦେଖିବା ପାଇଁ ପଡିବ ତାଙ୍କରି ପଛରେ ମୋ ସମୟ ଯାଉଛି ସବୁତକ
ଓ ହୋ ହଁ
ଆଉ ଆମର ଏଠି ହଁ ଆମର ଏଠି ଜଗନ୍ନାଥ ବାହାରିବ ଭଲ ମନ୍ଦିରଟିଏ ହେଇଛି ଶରଣ ଶ୍ରୀକ୍ଷେତ୍ର ଅତି ସୁନ୍ଦର ମନ୍ଦିର ୟାଡେ କେତେବେଳେ ଆସୁଛନ୍ତି ଯ ଆସୁନାହାନ୍ତି ଦେଖିଯିବେ ଶରଣ ଶ୍ରୀକ୍ଷେତ୍ର
ଓହୋ ମୁ ଏବେ ତଳେ ହୋଇଛି
କଣ କହିଲା?
ମୁଁ କହିଲି ଏବେ ତୋଳା ହେଇଛି
ହଁ ଏଇ ବର୍ଷ ହେଇଗଲେ ଠାକୁର ବିଗ୍ରହ ବସିଲେ ଜଗନ୍ନାଥ ଆଉ ବଡ ମନ୍ଦିର ପୁରା ସୁନ୍ଦର ମନ୍ଦିର ନଦୀ କୂଳରେ ବ୍ରାହ୍ମଣୀ ନଦୀ କୂଳରେ ଜଗନ୍ନାଥ ମନ୍ଦିର ବଢିଆ ମନ୍ଦିର ଶରଣ ଶ୍ରୀକ୍ଷେତ୍ର ଦେଖିଥିବେ ତ ଅ ଫେସବୁକ୍ ହରିକାରେ ସବୁବେଳେ ଉଁ ଛାଡୁଛନ୍ତି।
ନା ଏତେ ଟା ଆଉ ଖିଆଲ ନାହିଁ ଦେଖୁଚି ତ ଫେସ୍ ବୁକ୍ କିନ୍ତୁ ଏତେଟା ଆଉ
ହଁ ଏଠୁ ଆମର ସେଇ ମନ୍ଦିରରେ ଜଣେ ବାବା ରହୁଛନ୍ତି ଚିଟୁ ବାବା ସିଏ ତୁଳସୀ ମାଳା ନେଇକି ଯାଉଛନ୍ତି ବଡ଼ଦେଉଳ ମାନେ ପୁରୀ
ଓ ହୋ
ସେଠୁ ଏଇ ସେ ଶରଣ ଶ୍ରୀକ୍ଷେତ୍ର ଏତେ ବଡ
ହଁ ମୁଁ ସେଇଟା ଦେଖିଛି ମାନେ ମୁଁ ଦେଖିଛି ସେଇଟା ନିୟୁଜ୍ ରେ ଦିନେ
ହଁ ହଁ ହଁ
ହଁ ହଁ ଦେଖିଛି ଦେଖିଛି
କିନ୍ତୁ କାଲି ସ୍ନାନ ପୂର୍ଣ୍ଣମା ଥିଲା ଦେବ ସ୍ନାନ ପୂର୍ଣ୍ଣମା ଆଉ ବର୍ଷା ଲାଗି ଆଉ ଯାଇ ହେଲାନି ବର୍ଷା ତାପରେ ଶାଶୁ ମା ଥାଆନ୍ତି ବୋଲି ଘରେ ଟିକିଏ ଥାଆନ୍ତି ମୁଁ ଆଉ ଯାଇ ପାରିଲି ନି ଘରେ ଟିକେ ତ ଅଲଗା କାମ ଟିକେ
ହଁ ଏକୁଟିଆ ରହିଲେ ଘର କାମ ଛାଡିକି କୁଆଡେ ଯାଇହବନି।
ହଁ ଆ ଛୁଆ ଛୁଆ ତ ପାଠ ଅନେଇଛନ୍ତି ମାମା ଟିକେ କୁଆଡେ ଗଲେ ହେରି ଆମେ ଆଉ ପାଠ ପଢିବୁନି
ହୁଁ ହୁଁ ହୁଁ
ହୁଁ ଆଉ ରଜରେ ପିଠା ପଣା ପୋଡ଼ପିଠା ଟିକେ ସାଇଟ୍ ହେଇକି ବସ୍। କଣ କହିଲେ
ମୁଁ ତାଙ୍କୁ କିନ୍ତୁ ଏକୁଟିଆ ଏକୁଟିଆ ମେନେଜ୍
ହଁ ହଁ ହଁ ନାହିଁ କହିଲି ରଜରେ କଣ ପିଠା ବନେଇଥିଲେ ଏଥର?
ହଁ ଅ
ହ୍ୟାଲୋ କଇଲି ରଜରେ କଣ ପିଠା ବନେଇଥିଲେ?
ହଁ ମୁଁ ବନେଇଥିଲି ପୋଡପିଠା ଆଉ ଚକୁଳିପିଠା ତ କମନ କଥା। ପୋଡପିଠା ଦିଥର ଖଣ୍ଡେ ବନେଇଚି।
ହଁ ମୁଁ ମତେ ପୋଡ଼ପିଠାଟା କଣକି ଠିକସେ ଆସେନି। ଏବେକୁ ଟିକେ ଟିକେ ଯାଇଁଲି ଏବେ ଘରକୁ ଯାଇଥିଲି ଭାଉଜ କହିଲେ ଦେଖେ ଏମିତି ଜନ୍ତି ଏଜଉ ସେ ଯୋଉ ଗୁଡ ନଡିଆ କାଜୁ ପଡିକିନା ଯଉ ଯନ୍ତା ପୋଡ଼ପିଠା
ନାଇଁ ମୁଁ ତ ଜନ୍ତେ ନାଇଁ ମୁଁ ଡାଇରେକ୍ଟ ମାନେ ସୋଦୁଅ ଆପ୍ଲାଇ କରେ ପୁରା।
ଓ ହୋ ଭାଉଜ ଜନ୍ତିକିନା ବସେଇଥିଲେ।
ନାଇଁ ମୁଁ ଜନ୍ତେନି ମୁଁ ଡାଇରେକ୍ଟ ସୋଦୁଅ ଆପ୍ଲାଇ କରିକି ବସାଏ ସେ ସେଇଟାରେ ସିମ୍ ରେ ରହିବ ଗ୍ୟାସ୍ ସେ ସେଇଥିରେ ଧିରେ ଧିରେ ଧିରେ ଧିରେ ହେଇଯିବ।
ସିଏ ବି ସେଇ ଜନ୍ତିଦେଲା ତାକୁ ପୁଣି ଗ୍ୟାସରେ ସି ସିମ୍ ରେ ବସେଇ ଦେଲା ତାପରେ ପୁଣି ଲେଉ ଗୋଟେ ବଡ଼ ମାନେ ଚଟୁଟେ ଭର୍ତ୍ତି କରିଦେଇକିନା ତାକୁଫୁଣି ଲେଉଟେଇ ଦେଲା।
ଅ ହ
ଏମିତି କରୁଥିଲା ଜନ୍ତିଥିଲା ମୁଁ କହିଲି ମୁଁ ହେମିତି କରେନି କେବେ ମୋର ସେମୁଁ ଏଇ ଯନ୍ତା ଫନ୍ତା ମୁଁ ଏରା ମୋତେ ଆସେନି ଏତେ।
ହଁ
ଉ ହୂ ଉ ଆଉ ସବୁ କେତେବେଳେ କହିଲି ଖାଇନାଁହାନ୍ତି ଖାଇନାଁହାନ୍ତି। ଖାଇନାହାଁନ୍ତି।
ନାଇଁ ଖାଇନୁ ଖାଇନୁ ଉ ଯାଇକି ଖାଇବୁ ନାଇନ ତ ନାଇଁ। ଆପରେ ଇନଭେଟର ଅଛିଯେକିନ୍ତୁ ଖାଇନୁ କେହି ଆଉ।
ଉଁ ଇନଭେଟର ରାତିସାରା ଯାଉଚି?
ହଁ ଇନଭେଟର ରାତି ଜାକେ ଯାଏ କିନ୍ତୁ ଲାଇନ ଆସେ ଭାରି।
ନାଇଁ ହଁ ଲାଇନ୍ ଟା ଆସିଯିବ ଯଦି ନହେଲେ ନାଇଁ।
ନାଇ ଏବେ ତ ଲାଇଟ ସବୁଆଡେ ଅଛି କିନ୍ତୁ ଶୋଇଲା ବେଳକୁ ସବୁଆଡେ ଲାଇଟ୍ଅଫ।
ହଁ ହଁ ହଁ।
ଆଉ ଦିଟା ତିନିଟା ଫ୍ୟାନ ଚାଲେ ଆଉ।
ହଉ ହଉ ଠିକ୍ ଅଛି।
ହଁ ଅ। ଆଉ କଣ କହିଲେ?
ରହୁଛି।
ହଁ ଆଉ ଟିକେ।
ହଉ ହଉ କୁହନ୍ତୁ।
ଆଉ ଝିଅ ଆଉ ତମର ଶୋଇଲା ବେଳୁ କେତେ ବେଳ ହଉଛି।
ଆମର ଖାଇବା ସରି ଯାଉଛି ସାଢେ ଦଶଟା ହେଇଯାଉଛି ତାପରେ ଏ ଯାହେ ତ ରୋଷେଇ ଘରେ ଆଉ ବାକି କାମ ଟିକେ ସ୍ତ୍ରୀ ଲୋକମାନଙ୍କର ଥାଏ ହେଇ କାମଟାକୁ କରିବା ପାଇଁ ପଡିବ ଆଉ ଏଇ କାମଟା ସରିଲା ଆସିକି ମୁଁ ଶୋଇଲାଏସି ରାଚି ଏଗାର ଟା ପାଖାପାଖି ହେଇଯାଉଚି।
ଓହ।
ଡେରି ହଉଚି ଆଉ।
ଅହ ଅ ହଉ ଏବେ ରଖିବା ହା ଆଁ।
ହଁ ହଁ ରହୁଛି।
ହଁ ହଁ।
ଆ